ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କିରେ ତୋ ଭଏସ୍ ସୁବୁନି? ହଁ ଏବେ ସୁୁଭିଲା।
ଆଉ କଣ କରୁଛ?
କିଛି ନାଇଁ ହବ ଥିଲୁ ଅଫିସରେ ଥିଲି ବାହାରକୁ ଖାଇବା ପାଇଁ ହଁ
ଅଫିସରେ ଅଛୁ ଖଟି ଚାଲିଛି କି ଖଟି ବା।
କଲେ ଅଫିସଥିଲେ ବାହାରକୁ ଆଇଛୁ ବ୍ରେକରେ ଖାଇବା ପାଇଁ
ଆଚ୍ଛା ଏରା କେତେଟଙ୍କିକିଆ ଡ୍ରପ।
କଣ ହେଇଛି।
ତମେ କେତେ ମିନିଟ ବ୍ରେକ୍ ନେଇକି ଆସିଛୁ।
ସେମତି ବ୍ରେକ୍ ଆମର ଆଉ ଆସୁଛି ତ କେତେ ମିନିଟ ନେଇକି ଆସିବୁ ଆସୁ। ଦଶ ମିନିଟ୍ ବି ହେଇପାରେ ଘଣ୍ଟେ ବି ହେଇପାରେ।
ହୁଁ ଏବେ କୋଉଠି କ୍ୟାମେରା ହିଁ ଅଛୁ।
ମୁଁ କହିଲି ତୋର କଣ କ୍ୟାମେରା ରେ ଅଛୁ।
ହଁ ମୁଁ ଏବେ କ୍ୟାମେରା ହିଁ ଅଛି।
ତୁ ପା କଣ ଅଲଗା ଜାଗା ଅଲଗା ଜାଗାରେ ଦେଖ। କଣ କହିଲ।
ଦେଖୁଛୁ ଯେ ବ୍ରାଗ୍ରାଉଣ୍ଡ ପାଇଁ ଟିକେ ରହିଯାଉଛି ଆଉ।
ଓହୋ ପୋଲିସ୍ ଭେରିପିକେସନ୍।
ହୁଁ।
ଆହା। ଆଉ ଖାଇବା କଣ ଖାଇଛ।
ଆଇଛୁ ଏ ବସି ମୋମୋ ଖାଇବା ପାଇଁ ଠିଆ ହେଇଛୁ ଆଉ।
କିଏ କିଏ ଆସିଛ କି?
ନାଇଁ ଆଉ ସେଇ ତ ଦିବ୍ୟାନଶୁ ମୁଁ ଆସିଛୁ ଦି ଜଣ ସାଙ୍ଗଟା ଗୋଟେ ମୁଁ ଆସିଛି।
ଆଉ ଘରକୁ ଯିବ।
ଘରକୁ ନାଇଁ ଯାଇନି ଯିବା ଆଉ। ଯାଇଥାନ୍ତି ଯାଇଥାନ୍ତି ମୁଁ। ସବୁ ତ ତମର ଏଟିକେ ଆଖି ସକାଳୁ ରଜରେ ତମ ସିଆଡେ ଯାଇଥିଲୁ।
ଆମ ପଟ କୁ।
ହଁ।
ଓହୋ।
ଯାଇଥିଲୁ ରହିକି ବିଲିବାଲି କି ଆଇଲୁ ଆଉ।
ହୁଁ ହୁଁ କିଏ କିଏ ଯାଇଥିଲ।
ପୁରା ଟିମ୍।
ଉଁ
ପୁରା ଟିମ୍ ଯାଇଥିଲେ ଆଉ।
ଆଛା କୋଉ ଏରିଆ ଯାଇଥିଲା।
ହଁ ଏରିଆ ଭଲ ଥିଲା।
ଭଲ ତ ଅଛି ଡେଞ୍ଜର ବି ବହୁତ ଅଛି।
ହଁ ସେଇ କୁମ୍ଭୀର ଟିକେ ରହୁଛି ଡେଞ୍ଜର ତ।
ଯାଇଥିଲି ଆସିଲାବେଳକୁ ମୋତେ ମାନେ ରାତିରେ ପୁରା।
ଜଙ୍ଗଲ ରାସ୍ତା ନା।
ଅନ୍ଧାର ହେଇଗଲା ବାଟ ସବୁ।
ଓଁ ବର୍ଷା କେମିତି କଣ ହଉଛି ଭୁବନେଶ୍ଵରରେ?
ପକାଳ ହଛୁ ଆଜ ନା
ଏବେ କମି ଯାଇଛି?
ହୁଁ।
ଆଉ ତ ଅଫିସ କେମତି କଣ ଚାଲିଛି?
ଅଫିସ ତ ଚାଲିଛି ଠିକ ଠାକ। ଆଉ ଆସୁଛ କେବେ ବାହାଘରକୁ।
କହା ବହାଘରକୁ କରୁକୁ? ମୋର କଣ ଏବେ ବାହାଘର ହେଲାଣି। ତୁ ବାହାହବୁ ଯଦି ଯିବି ଆଉ।
ଦିଗମ୍ବର ବାହାଘର ପା।
ଦଗମ୍ବର ର ବାହାଘର କଣ ଠିକ୍ ହେଲା
ଲାଗିଛି ତ ଜୋରସୋର ହେଇଯିବ ବୋଲି।
ଲାଗିଛନ୍ତି ଯେ ହେଇଯିବ ହେଇନି ହଉ।
ହଁ ଠିକ ହେଇଯାଇଛି। ଏ ମାସର ଠିକ ହେଇଯାଇ ଅଲମ ଠିକଠାକ୍ ହେଇଯାଇଛି।
ଅଲମୋଷ୍ଟ ଏଇ କେତେବେଳେ କୋଉ ମୂହୁର୍ତ୍ତରେ ଭାଙ୍ଗି ଯାଇପାରେ। ସେମିତି କିଛି ନାହିଁ ଏଇଗୁଡାକ ଜିନିଷରେ।
ଆ ମୁଁ ଖାଲି ଯୋଗିଲ ଥିଲ ଜ ହଉ କେଛ ତ
ମୁଁ ଆଉ କି ବର୍ଗର ଖାଇକି ଆସିଥିଲି ଅଫିସରେ ଜଣ ମୋର ହେଇଥିଲା ତ। ତାଙ୍କ ଇଏରେ ଆସିଥିଲା ଆଲୁ। ହୁଁ।
ତମ ଅଫିସରେ କିଛି କାମ।
ଏଗ୍ରିକଲଚ ସେଦିନ ନର୍ମାଲ।
ମୋର ସାଇନ୍ସ ହେଲା ଇଏ ଏଗ୍ରିକଲଚର ଗ
ହଁ ପ୍ଲସ ଥ୍ରି। ପ୍ଲସ ଥ୍ରି।
ପ୍ଲସ ଥ୍ରି ବି ସେଇ ଫିଜିକ୍ସ କେମିଷ୍ଟ୍ରୀ ଥିଲା।
ସାର ରହ୍ ମମୁଁ ପଚାରେ। ଆମର ଏଗ୍ରିକଲଚର ଇଏ ଉପରେ ଥିଲେ ନଉଛନ୍ତି ନହେଲେ ନଉନାହାନ୍ତି।
ନାରେ ମୁଁତେ ଏ ଓଡିଶା ବାହାରକୁ ଯାଇପାରିବିନି।
ହଁ ହଁ ସେଇ ଇଏରେ ସେପଟେ ସେଇ ଅଛି ମାର୍କେଟିଙ୍ଗ ଦେଖୁନ।
କଣ ହେଇଛି?
ସେପଟେ ସେଲସ୍ ମାର୍କେଟିଙ୍ଗ ଇରେ ଦେଖୁନ ସେଇଥିରେ ଭଲ ସ୍କୋପ
ସେଲସ ମାର୍କେଟିଂ ପସାମ ସେଲସ୍ ମାର୍କେଟିଙ୍ଗ ଭଲ ଇଏ ଅଛି ବଟ ସେଲସ୍ ମାର୍କେଟ ଯାଇକି ପୁଣି ସେଲ୍ସ କରିବା କାମ ପସିବଲ୍ ହେଇପାରିବନି।
ହୁଁ ଟାର୍ଗେଟ ଟିକେ ରହିବ କଣ କରିବ ଆଉ ଏତିକି ଏତିକି କମ ଦରମାରେ କଣ କରିବ ଚ କେତେ ଦିନ ଚଳେଇବ।
ସେଇଟା ବି ଠିକ କଥା ଏତେ କମ ରେ କଣ ଯେ କରିବ କିଛି କରିହବନି।
ନହଲେ କିଛି ଆଇଟି କୋର୍ସ ହେକା କରିକି ସୁଇଚ କରେ କମ୍ପାନୀ। ବହୁତ ସାରା ତ ଯଉ ସ୍କୋପ ଆଇଟି କୋର୍ସ ହେକା କରିକି କମ୍ପାନୀ ସୁଇଚି କର।
ଲାଷ୍ଟ କୁ ଲାଗିଲାଣି ଚାଷ କରିବାକୁ ପଡିବ।
ହୁଁ ଜାଗା ବାଡି ଅଛି ତମର ନା ତମର ଜାଗା ବାଡି ବହୁତ ଅଛି ନା ଡାଇରେକ୍ଟ କହରେ ଫାର୍ମିଂ
ହୁଁ ଆଉ କିଛି ଅପସନ ନାହିଁ ଆଉ କଣ କରିବ। ଯାହା ଜାଗା ବାଡ଼ିରେ ଚା କରିବ
ହୁଁ
କାଇଁ ତମର ତ ଜାଗାବଡି ଭଲ ଅଛି।
ଜାଗା ବାଡ଼ି ଅଛି ଯେ କିଏ କରିବ ବାପା ରାଜି ହେବେନି ଚାଷ ବାସ କରିବାପାଇଁ କହିବେ ଏତେ ପଇସା ଏକା ଦେଇକି ମୁଁ ତତେ ପାଠ ପଢେଇଛି ତୁ ଏଇଠି ଏଇ ଏଗ୍ରିକଲ୍ଚର କରିବୁ ଚାଷ କରିବୁ। ଯାହା କୋଉଠି ଚାଷ ଚାକିରି ବାକିରି କରେ ଭଲ ପଇସା ଟିକେ ଇନକମ କରେ ତାପରେ ଆସିକି ଗାଁରେ ଯାହା ହେଲେ କରିବୁ ସେୟା କରେ ମୁଁ ଅଲରେଡି ବାପାଙ୍କ ସାଙ୍ଗରେ କଥା ହେଇଥିଲି ସେଇ ବିଷୟରେ ବାପା ସେଇ କଥା ହିଁ କହିଲା।
ଇଆଡ଼େ ନମ୍ବର ଦେ ତାପରେ ପରେ କ
ନହେଲେ ଚାଷ ବାସରେ ଯେତେ ପଇସା ଆଉ କୋଉଠି ନାହିଁ।
ଚାଷରେ ଦେଖ ବହତ ପଇସା ଆସୁଛ ଖାଲି ଟିକେ ଉପର ଜମି ହେଇଥିବା ଦରକାର।
ସବୁ ସ୍କିମ୍ ବିଷୟରେ ଜାଣି ଦରକାର ଆଉ ପଲିଟିକାଲି ହାତ ଟିକେ ଥିବା ଦରକାର ଆଉ।
ସ୍କିମ୍ ତ ଭରା ଖାଲି କହିଲ ବା ଗୋଷ୍ଟିର ସ୍ଵୟଂ ସହାୟକ ଗୋଷ୍ଠୀରେ ଇଏ କରିବ ସବସିଡି
ହଁ ବା କହିଲି ସ୍କିମ୍ ଜାଣିପାରିବା ଦରକାର ଆଉ ପଲିଟିକାଲି ହାତ ଥିବା ଦରକାର। ହେଲେ ତୋର ସବୁ ଚାଲିଲା।
କଉଟା ନାହିଁ ବୋ
ତୋର ଲୋନ ପୁରା ହଣ୍ଡ୍ରେଡ ଟୁ ହଣ୍ଡ୍ରେଡ ପରସେଣ୍ଟ ଲୋନ ମାଫ ହେଇଯିବ। ଲୋକଙ୍କର ଫି ଜେନ୍ ହେଲେ ଫଟି ଫାଇପ୍ ଫି ଫଟି ଫାଇପ ଫ ନ ଜ ସିକ୍ସ୍ଟି।
ସେଇ କଥା କହୁଛି ଗୋଷ୍ଠୀ ଗୋଷ୍ଠୀ ଟା ଉଠେଇ ବାପା ବଉଙ୍କ ନାଁ ପଠେଇବ ଆଉ କଣ।
ହୁଁ। କିଏ ଯଦି ସିନିଅର୍ ସିଟିଜେନ୍ ହେଲେ ବୋଲେ। ସିନିୟର ସିଟିଜେନ ହେଲେ ଷାଠିଏ ପରସେଣ୍ଟ ଆସିବ ଆଉ।
ହୁଁ।
ସବୁଥିରେ ତ ଲୋନ କରିବ ଲୋନ ସବସିଡି ସେତିକି ଆସିବ। ତମ ପାଖରେ କିଏ କ୍ୟାସ୍ ଅଛି? କ୍ୟାସ କରିବ ସବସିଡି ଆସିବ ଆସ। ତା ପାଇଁ ଜାଗା ବାଡି ବି ବାପା ମାଙ୍କ ନା ରହିବା ଦରକାର ନା ତମେ ଯା ନାଁ ରେ ଲୋନ୍ କରିବା
ହଁ ସେ ଅଛି ସେ ସବୁ ବି ଅଛି ମୁଁ ଅଲରେଡି ଦେଖି ଯାଇଥିଲି ଇଏ କରିବା ପାଇଁ ଗୋଟେ କୃଷି ଲୋନ କରିବା ପାଇଁ
ହୁଁ ତ ଆମର ସବୁ ଜାଗା ବାଡି ସବୁ ଙ୍କ ନାଁରେ ଅଛି।
ଜେଜେ ବାପା ନାହାନ୍ତି ଆଉ ଜେଜେ ବାପା ନଥିଲେ ସେ ଅଟୋମେଟିକ ଇଏରେ।
ହଁ ଜେଜେ ମାଙ୍କୁ ଆସୁଛି ଜେଜେ ମା ସବୁ ଜାଗାକୁ ଯାଇପାରିବନି ତମର କେହି ନାହାନ୍ତି ହଁ ତମର କେହି ନାହାନ୍ତି ନା ଆମର ଅଛନ୍ତି। ର ଜେଜେ ମା ଅଛି ନା ହୁଁ ତ ସେଟା ଯେ ପାଖକୁ ଯାଉଛି ଜେଜେମା ସବୁ ଟିକେ ତ ଯିବନି ଦେଖିବା କଣ କରିବା ଆଉ। ମୁଁ ଭାବୁଛି ପୋଖରୀଟି ହୁଁ ମୁଁ ଭାବୁଛି ପ ତାରେ ଟିକି ଗାଈ ଗୋଟେ କଲେ ହୁଅନ୍ତା।
ଦେଖୁଥିଲି ତମ।
ଆରେ ସବୁ ଅଛି ଗାଡି ପମ୍ପେଟ ଗାଡି ଆସିକି କ୍ଷୀର ନେଇକି ଯାଉଛି। ସେ।
ଏବେ ଏବେ ସେମାନେ ତ କହୁଥିଲେ ସେ ଆଗରୁ ଆସୁନଥିଲା ଏବେ ଏବେ ଆସୁଛି।
ହୁଁ ଏବେ ଏବେ ଆସୁଛି ଗାଡି ଗା ନେଇକି ଯାଉଛି ଗାଈ ରଖିବାର କଥା ନାଇଁ ଲୋକଟେ ଏଇନା ଭହୁଛେ ତା ପିଛା ଖର୍ଚ ଗାଈ ମାନଙ୍କ ପିଛା ଖର୍ଚ
ଗାଈ ମାନଙ୍କ ପଛରେ ଖର୍ଚ୍ଚ କଲେ ବି ପ୍ରଫିଟ୍ ରହୁଛି।
ହୁଁ ପ୍ରଫିଟ ତ ରହୁଛି। ମୋ ହିସାବରେ ନିଜେ ମୋ ହିସାବରେ ନିଜେ ଓମ୍ଫେଡ଼୍ କୁ କ୍ଷୀର ନ ଦେଇ କି ନିଜ ବିିିକି ଆଗର କିି। ବହୁତ ଭଲ କରିଚ।
ଘିଅ ଛନା ବିକିବା ଭଲ ପଇସା ଘିଅ ଛନା ବିକିବା ପାଇଁ ଟିକୀର ବିଲେଇ ମାଙ୍କ ସବୁୁ ଜଗିକି ଇଏ କର।
କିଛି ନାଇଁ ସେଇଠି ତ ସାଙ୍ଗେ ସାଙ୍ଗେ ସେଇ ଦିନ ହିଁ କରିକିିବ ଯେତିକି କ୍ଷୀର ଆସିଲା ସେଇ ଦିନରେ ଯାହା ପଡିଲା ସିରାକୁ ବି ଯାଉଚି ନା। ଯାହା ବଢୁଚି ସେଗୁଡାକ ବି ଯାଉ ସେଇଟା ନା।
ଏଇଠି କଣ କହିବି ଏଇଠି ଯୋଉଟା ଆମର ଦହି ବଞ୍ଚି ଯାଉଚି, ଲହୁଣୀ ମାରି ସାରିଲା ପରେ ସେଗୁଡାକୁ ଏଠି ଛାଞ୍ଚ ଛା କରିକି ଦେଇଦେଉଚନ୍ତି ଅମୁଲ୍ ର ଯୋଉ ଲସି ଆସୁନି ମଟର ଲସି
ହୁଁ।
ସେଇଟା ହଉଚି ଆଉ। ଲହୁଣୀ ମାରିବାର ଦଶ ସେ କେମିତି ପ୍ରୋସେସ କ ଏଇଟା। ସେଇଟା ହଉଚି ବଟର ଲସି। ସେଇଥିରେ ଲୁଣ, ଲଙ୍କା, ଜିରା ଗୁଣ୍ଡ ପକେଇଦେଲେ ସେଇଟା ହେଇଗଲା ବଟର ଲସି। ଏପଟେ ଅଛି ସେୟା। ସେପଟେ ବି ସେଇ ସେମ ଚାଲିବଯେ
ଓମଫେଡ଼ ଟା ଡାଉନ ହେଇଗଲା ପା ଏଇଖିଣା ଅଁ ଏଇଖିଣା ଓମଫେଡ ପୁରା ଡ଼ ଡାଉନ ହେଇଯାଇଚି।
ଓମଫେଡ କେତେ ଟଙ୍କାରେ କଣ ନଉଚି କେଜାଣି କ୍ଷୀର?
ଓମଫେଡ ତ ନଉଛି ଯାହା କମରେ ତମେ ଯାହା ରେଟ୍ ଲାଗିଲା।
ସେଇ ଚାଳିଶ ଏବେ, ଏବେ ଏଇ ପ୍ରଗତି ଭଲ ଚାଲିଚି ନା।
ଏବେ ଏହା ପ୍ରଗତି ଉଁ ହଁ ଅ ଓମଫେଡ ଡାଉନ ହେ ସେଇଥିପାଇଁ ଯୋଉ ପ୍ରୋେକ୍ଟ ପୁରାଇକି ଫାଲତୁ ଜିନିଷ କରେଇଲା ସବୁ। ତାରି ପାଖରେ ସବୁ ଡାଉନ ହେଇଯାଇଚି ପୁରା। ଏବଡେ ଆଉ ଇଏ ନାହିଁ। ଓମଫେଡ ଗମେଣ୍ଟର ଥିଲା କିନ୍ତୁ ଓମଫେଡ ଆଉ ଲସ୍ ରେ ପଳେଇ ଲାଣି ପୁରା।
ହୁଁ। ଏବେ ପ୍ରଗତି ଭଲ ଚାଲିଚି ତ ହଉ ତୋର ଟାଇମ ହେଲାଣି ତୁ ଯା ଅଫିସ ଯିବୁ ଆଉ ରଖୁଚି।